ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଛନ୍ତି?
କଣ ଆଉ କରିବି ଟିକେ ସନ୍ଧ୍ୟାରେ ଯାଇଁକି ସରିଲା, ପ୍ରାର୍ଥନା କରିକି ଆସିଲି ଆଉ।
ଆଚ୍ଛା ଆଉ ଆପଣଙ୍କର ବୋହୂ କଣ କରୁଚନ୍ତି?
ଆମ ବୋହୂ ତ ଏଇଠି ବସିଚନ୍ତି ଆଉ ଉଠିକି ଚା କରିକି ଦେଲେ ଚା ପିିଇଲି
ଆଉ ପୁଅ?
ପୁଅ ଟିକେ ବାହାରକୁ ଯାଇଚନ୍ତି।
କଣ ମତେ କହିଲେ ଫୋନ କରିବା ପାଇଁ ଆଉ ଫୋନ କଲେନି ପଳେଇଲେ।
ଆଁ ସିଏ କହିଲେ, ମୁଁ ଆଉଛି ମାମା ମୁଁ ଆସୁଛି।
କୋଉଠ କୋଉଠୁ ଆସୁଚି କହିଲେ?
ଏଇ ବଜାରକୁ ଯାଇଚି ଆଉ।
ଆଚ୍ଛା। ଆଉ କଣ ଖିଆପିଆ ଆଜି ହେଇଥିଲା?
ହଁ।
କଣ ଖାଇବା ପାଇଁବା ହେଇଥିଲା?
ଅରୁଆ ଭାତ ହେଇଥିଲା ଆଉ କୋବି ଭଜା ହେଇଥିଲା।
ହୁଁ।
ସେଇଆ ସାଧା ସିଧା ଆମର।
ଆଉ କାଲି ସ୍ନାନ ପୂର୍ଣ୍ଣିମାରେ କଣ ସବୁ ଉ ଉ ଚିନ୍ତା କରୁଛନ୍ତି କରିବେ ବୋଲି।
ହଁ ଭାବୁଛି ସ୍ନାନ ପୂର୍ଣିମା କାଲି ନା। ମୁଁ ଚକୁଳି ପିଠା କରିଦେବି ଆଉ।
ତ ବଢିଆ ଆଉ। ଆଉ।
ଆଉ କଣ? ଆମେ ଶାଶୁ ବୋହୂ ଦି ଜଣ ଘର ସମ୍ଭାଳୁଛୁ ଆଉ କଣ କରିବୁ?
ଆଚ୍ଛା। ଆଉ ପୁଅ ବାହାଘର କେବେ କରୁଛନ୍ତି?
ମୁଁ ସେଇ ବିଷୟରେ ଆପଣଙ୍କ ସହିତ କଥା ହବାକୁ ଚାହୁଁଥିଲି? ନା ପୁଅ ବାହାଘରଟା ରିସେଣ୍ଟ୍ ମାନେ ଏଇ ବର୍ଷ ଭିତରେ ଯୋଉ କଉ ଥିଲେ ଉଁ ଡିସେମ୍ବର କିମ୍ବା ନଭେମ୍ବର ରେ ହବାର୍ ଟିକେ ଦେଖିଲେ ଦେଖିଲେ ଟିକେ ପଚାରିଲେ ସତରେ
ଆଚ୍ଛା ଠିକ ଅଛି ମୁଁ ତାହେଲେ ନିଶ୍ଚିନ୍ତ ଭାବରେ ଜଣେ ଭଲ ଜ୍ୟୋତିଷଙ୍କୁ ବୁଝି ଦେଖିକି ତାଙ୍କର ଦୁଇ ଜଣଙ୍କର ଯାତକ ମିଶେଇକି ଭଲ ଦିନ ସ୍ଥିର କରିକି କହିବି ହଁ ଜ୍ୟୋତିଷ ଶାସ୍ତ୍ର ଯେ ଯେହେତୁ ଜ୍ୟୋତିଷ ଶାସ୍ତ୍ର ସେ ତାଙ୍କର ଠିକ ସେ ଗଣନା କରିବେ ମୁଁ ଗ୍ରହ ନକ୍ଷତ୍ର ଗଣନା କରି ସେ କହିବେ କେବେ ଶୁଭଦିନ ପଡୁଚି।
ଆଜ୍ଞା। ସେଇ କଥା ପାଇଁ ତ ମୁଁ ଟିକେ ଚିନ୍ତିତ ଅଛି ବର୍ତ୍ତମାନ ବି
ଆଉ ଦିଗମ୍ବର ସାରେ ଆସିଥିଲେ ଆଉ କଣ କହୁଥିଲେ?
ହଁ ଦିଗମ୍ବର ସାର୍ ମିଠା ଧରିକି ଆସିଥିଲେ। ପୁଅ ବାହାଘରର ଭାର ଧରିକି ଆସିଥିଲେ। ଘରକୁ ଆଣିକି ଥୋଇଲେ କହିଲେ ମୋ ଷ୍ଟୁଡେଣ୍ଟ ତ ଯାଇକିରି ସେଠିି ଭୋଜି ଖାଇକି ପଳେଇ ଆସିଲା ମତେ ଆଉ ଦେଖା କଲାନି। ହେଲା ଏଇଭଳି କହିଲେ। ତାପରେ ଗୋଟେ ଛତୁ ମୁଁ ଦେବି ଆପଣ ନେଇଯିବେ ଉଁ ଲୋରା କୁ ଦେବେ ମୁଁ କହିଲି ହଉ ମାମୁ ବି ଦେବି ଆଉ। ମାମୁନି କହିଲେ। ହେଲେ ମାମୁନି କି ଦବ।
ଠିକ ଅଛି ହଉ କେତେବେଳେ ଆପଣ ଆସିଲା ବେଳେ ନେଇକି ଆସିବେ। ସାର ଦେଇଥିବେ ଯଦି।
ହଁ ସେ ଦେଇନାହାନ୍ତି ଦେଲେ ନେବି ଆଉ।
ଆଚ୍ଛା।
ଏମତି ଆଉ
ଆଉ ଦେହ ପାହା ଭଲ ଅଛି।
ଦେହ ପା ଭଲ ଅଛି ଗାଲ ଟିକେ ଫୁଲିଲା ଭଳିଆ ଲାଗୁଚି ମୁହଁ ଟା ଫୁଲିଲା ଭଳିଆ ଦେଖାଯାଉଚି।
ଗାଲ କଣ ଦାନ୍ତ ସକାଶେ ଫୁଲିଛି ନା ମନକୁ ଏମତି
ନାଇଁ ନାଇଁ ଦାନ୍ତ ସକାସେ।
ଦାନ୍ତ ସକାସେ।
ହଁ। ଆଉ ଦେଉଟା ଖାଇଦେଲେନି ହେଇ ଆଇଲେଣି ଆମ ପୁଅ।
ଆଛା ସେ କହିଥିଲେ ମତେ କଲ କରିବେ ବୋଲି ତାଙ୍କୁ କହିବେ ଆପଣଙ୍କ ପରେ ସିଏ ମୋତେ କଲ୍ କରିବେ।
ହଉ। ଯୋଉ ଆପଣ କେମତି ଅଛନ୍ତି? ଆଉ ଆପଣଙ୍କ ପୁଅ କେମତି ଅଛନ୍ତି?
ହଁ ଆମେ ଭଲ ଅଛୁ। ଆମେ ଦି ଜଣ ବର୍ତ୍ତମାନ ବାହାରିଛୁ କଟକ ଯିବା ପାଇଁ। ଉଁ, ତା ତାଙ୍କ ବାପ ପା କହିଲେ ଯେ କି ନାଇଁ ରାତିକି ଏକାଥରେ ସାଙ୍ଗ ହେଇକି ଯିବା। ଟିଭି ଟା ନେଇକି ଯିବା ଆଉ ସେଥିପାଇଁ ମୁଁ ଅପେକ୍ଷା କରିଚି ସେ କେ ତେବେଳେ କାମ ସାରିଲେ ଆସିଲେ ଆମେ ସାଙ୍ଗ ହେଇକି ଯିବା ଆଉ।
ହଁ ଆପଣଙ୍କ ଜେଜେ ମାଙ୍କ ଦେହ ଖରାପେ।
ଜେଜେମାଙ୍କର କଣ ହେଇଛି?
ସେ କଣ ରେଷ୍ଟ ରେ ଗୋଟେ ଅଁ, ବେ ଟାଇମ୍ ହେଇଯାଇଚି ସିଏ ବା ଏଫେନ୍ସ କରିବେ ବୋଲି ଡକ୍ଟର୍ କହିଚନ୍ତି। ସେ ଆସିବାକୁ ଚାହୁଁଚନ୍ତି। ଆଉ କହିଲେ କହିଲେ ତୁମେ ନ ଆସ। ମୋ ନାତିକି ଟିକେ ପ ଠେଇଦିଅ ମୁଁ କଟକରେ ଦେଖେଇଦେବି ଡକ୍ଟର୍ ଙ୍କୁ। ମୁଁ କହିଲି ଠିକ ଅଛି ଆପଣ ଯେବେ ଆସିବେ ମୋତେ ଜଣେଇଲେ ମୁଁ ନାତିକି ପଠେଇଦେବି। ନାତି ଦେଖା କରିକି ଆସିବ। ଏଇ କଥା କହିଛି। ଉଁ, ଆଜି ତିନି ଚାରି ଥର ଫୋନ୍ କରି ଚନ୍
ହଉ ସିଏ ଆସନ୍ତୁ ଆସିଲେ ତୋମେ ବି ପଳେଇ ଆସିବ ମୋ ପାଖରେ ରହିବ। ଅ, ତାଙ୍କୁ ବି ଡାକିଦବ ଏଇଠି ରହିବେ କଟକରେ ଆଉ। ଦେଖେଇକି ଯିବେ ଆଉ। କିଏ?
ଆଉ
ଆଉ କଣ କୁହନ୍ତୁ? ଆଉ କଣ ଖାଇବା ପିଇବା ହେଇଥିଲା? ଚାହା କଣ ନାଲି ଚାହା ନା ଆଁ, ସାଦା ଚାହା ନା କଣ ଚିନି ଚାହା?
ସାଧା ଚାହା। ଆଉ ଚିିନି ତ ମୁଁ ଖାଏନା। ହୁଁ, ହେଇଥିଲା ବର୍ତ୍ତମାନେ ଜଳଖିଆ ପଳିଆ କଣ ତିଆରି କରିବୁ ଆଉ।
ଓହୋ!
ହ
ଆଉ ବର୍ତ୍ତମାନ ଜୁନ୍ ଜୁଲାଇ ମାସ ଚାଲିଚି ଏଇ ମାସ ଟା ଆମର ହଳଦୀ ଚାଷ ପାଇଁ ସରବୁଠାରୁ ମାନେ ବଢିଆ ମାସ। କହିବାକୁ ଗଲେ।
ହଳଦୀ ଚାଷ କରୁଚନ୍ତି?
ହଁ ଏବେ ରୁଆ ପୋତା କାମ ଚାଲିଛି। ଆପଣଙ୍କ ଯୋଉ ବାରି ଫାଙ୍କା ଅଛି ଆପଣ ଚାହିଁଲେ ସେଠି ହଳଦୀ ପକେଇ ଦିଅନ୍ତି। ଚାଷ କରିବା ପାଇଁ।
ହ
କାହିଁ ନା ଆମର, ଆମର ଆମ ଆମ ଏ ଆପଣଙ୍କର ସେ ଯୋଉ ପଛପଟ ଟା ସେ ହଉଛି ନାଲି ପାନ ମା- ନାଲିମାଟି ଆଉ ବାଲିମିଶା ମା ଟି ନା ସେଥିରେ ହଳଦୀ ଚାଷ ହେଇପାରେ।
ହଉ ଦେଖିବା ପକେଇଦବା ଏ ଆଉ ଏ ବର୍ଷ ଏ ବର୍ଷ କଣ ବର୍ଷ ଷା ହବନି ବୋଲି ଶୁଣା ହଉଛି।
ବର୍ଷା ନ ହଉ ଆପଣ ଗଛରେ ପାଣି ବେଲ ମୋଡେଇ ଦେବେ।
ପାଣି ମଡେଇବାଟା କଷ୍ଟ।
କାହିଁକି କଷ୍ଟ ହବ? ପ୍ରତି ଧାଡିରେ ବାଲଟିଏ ଲେଖା ପାଣି ଢାଳିଦେଲେ ଗଛ ସୁରକ୍ଷିତ।
ଆପଣଙ୍କର ତ ସେଇ ପଛପଟକୁ ଟ୍ୟାପ୍ ଅଛି ଗୋଟେ ଛୋଟିଆ ପାଇପ୍ ଟା ଯଦି ଲଗେଇଦେବେ ଆହୁରି ସୁବିଧା। ଯୋଉ ଆମର ୱାସିଂ ମେସିନ୍ ର ଯୋଉ ପାଇପ୍ ଟେ।
ଅଛିି ଅଛିି ପାଇପ୍ ଟେ।
ଟେ ଲଗେଇ ଦେଇକି ଝରକା ସେପଟକୁ ପକେଇ ଦେବେ ହଁ। ଆଉ ପ୍ରଥମେ ମାଟି ଗୋଟେ ବେଡ ପ୍ରସ୍ତୁତ କରିଦେବେ ତାରି ଭିତରେ କଞ୍ଚା ହଳଦୀକୁ ପୋତିଦବେ ପା ଣିରେ ପକେଇ ରଖିଥିବେ।
ହୁଁ ହୁଁ।
ଅଷ୍ଟମୀ ବେଳକୁ ଆଉ କିଣିବା ପଡ଼ିବନି ହଳଦୀ ପତ୍ର। ତାପରେ ଘରେ ଆପଣଙ୍କୁ ମିଳିଯିବ ହଳଦୀ ଖାଇବା ପାଇଁ, ଲଗେଇବା ପାଇଁ। ବିଭିନ୍ନ ପ୍ରକାର ସୁବିଧା ମିଳିଯିବ ଆପଣଙ୍କୁ।
ହଁ। କୁହନ୍ତୁ।
ଗୁଣ୍ଡ କରିଦେବେ ତାପରେ ସଡା ଗୋବର ଖତ ପକେଇ ଦେବେ ଛୋଟ ଛୋଟ ଉଚା ଆଉଡ ତିଆରି କରଦେବେ। ତାପରେ ଭଲ ବିହନ ମାନେ ଭଲ ଗୁଣବତା ସିନ୍ଦୁରିଆ କିମ୍ବା କନ୍ଧମାଳ ହଳଦୀ ଏଇସବୁ ବେହନ ବ୍ୟବହାର କଲେ ହଳଦୀ ଟା ଭଲ ହୁଏ।
ଉଁ ହୁଁ।
ଦୁଇ ତିନି ଇଞ୍ଚ ଗଭୀରରେ ଖୋଳିକି ତାକୁ ସବୁ ଗଣ୍ଠି କୋଡିଏ ସେଣ୍ଟିମିଟର ଦୂରରେ ଲଗେଇ ଦେବେ।
ହ
ଆଉ ଗଛଟା ଭଲ ବଢିଆ ପାଇଁ ଫସଫରସ୍ ପକେଇ ପାରିବେ ପୋଟାସିୟମ ପକେଇ ପାରିବେ। ଆଉ ଯବକ୍ଷାରଜାନ ସବୁ ମାଟି ପରୀକ୍ଷା କରିନେବେ। ତାପରେ ଜମିରେ ବି ପାଣି ଯେମତି ଜମିବନି ଏତିକି ହିଁ ପାଣି ଦେବେ। ପାଣି କମିଲେ ଚାଷ ଖରାପ ହେଇଯିବ।
ହଁ ପାଣିଟା ଚାଲିଯିବ ଯେମତି।
ହଳଦୀ
ଯା ହେଉ ଏତେ
ମାଟି ଯେମତି ପାଣି ଟାଣି ନବ ସେଇଭଳି ଭାବରେ ଆପଣ ପାଣି ଦେବେ।
ହଁ କରିବା ତାହେଲେ ଆଉ।
ହଁ। ଆପଣ ହଳଦୀ ଚାଷଟି କରନ୍ତୁ, ତାପରେ ଆପଣ ଯେହେତୁ ଡାଇବେଟିସ ରୋଗୀ, ଆପଣ ପ୍ରତିଦିନ ସକାଳୁ ଆରାମସେ ନିଜ ବାରିର ସୁନ୍ଦର ହଳଦୀ ତାକୁ ଖାଇପାରିବେ ସକାଳୁ ବାଟିକି। ଭଲ କିସମର ହଳଦୀ ପକେଇ କରନ୍ତୁ ଛୋଟ ମୋଟ ଜିନଷ ନିଜ ବାରିରେ ଲଗାନ୍ତୁ ଅଦା ଲଗା ଅଦା ଗୁଡିକ ଲଗାନ୍ତୁ, ଆଉ ତୁଳସୀ ବଣ କରନ୍ତୁ, ଏସବୁ ଜିନଷ କରିଲେ ସବୁ ହାତ ପାହାନ୍ତାରେ ଭଲ ଜିନଷ ମିଳିଯିବ।
ହ
ଘି କୁଆଁରୀର ଗୋଟେ
ହଁ ଘି କୁଆଁରୀ କଥା କହିଲ ଟିକେ।
କୁଆଁରୀ ସେମତି ଛୋଟ ଛୋଟ କୁଆଁ ଆମର ନର୍ସରୀରେ ମିଳିଯାଉଚି ଉଁ ଗୋଟା କୁଆଁ ଦଶ ଟଙ୍କା କୋଡିଏ ଟଙ୍କା ଭିତରେ ମିଳିଯିବ। ସେ ତାକୁ କଣ କରିବେ ଗୋ ଟେ ଛୋଟ ମାନେ ସେ ସେ ଗଛ ଏତେ ପାଣି ଖୋଜେ ନାଇଁ। ତ ସେଥିପାଇଁ ତାକୁ ଆପଣ ଟିକେ ଭଲରେ ମାଟିଟାକୁ ପ୍ରସ୍ତୁତ କରିବେ ବାଲି ଆଉ ଆମର ମାଟି ତାପରେ ଗୋବର ଖତ ଦେଇକି ମାଟି ଭଲରେ ପ୍ରସ୍ତୁତ କରିବେ ପ୍ରସ୍ତୁତ କରିସାରିଲା ପରେ ସେ ଗଛକୁ ଲଗେଇ ଦେବେ। ଲଗେଇ ଦେବେ ସେ ଏତେ ପାଣି ଖୋଜେ ନାହିଁ ଯେତେବେଳେ ତା ମୂଳ ଶୁଖିଯିବ ମାଟି ଫାଟିଯିବ ଆପଣ ସେତିକି ବେଳେ ପୁଣି ଟିକେ ପାଣି ଦେଇଦେବେ। ପୁଣି ଆପଣ ଛାଡିଦେବେ ସାତ ଆଠ ଦିନରେ ଥରେ ଲେଖା ଘି କୁଆଁରି ଗଛକୁ ପାଣି ଦେବେ, ଖରା ଯୋଉଠି ହଉଥିବ ଖରା ଜାଗାରେ ଥୋଇଦେବେ।
ଉଁ।
ଘି କୁଆଁରୀ ଗଛଟା ଲଗେଇଲେ ତାର ଆପଣ ଇଏ ଖାଇପାରିବେ, ସେଇଟା ବି ଶରୀର ପାଇଁ ଭଲ।
ଡ଼ାଇ ବେତିଶି ପାଇଁବିନା
ଡାଇବେଟିସ ଲୋକ ନା ଆପଣ ଆପଣ ଯାହା ଖାଇପାରିବେ ସେ ସବୁ ତାପରେ ପିତା ଶାଗ ହେଇଥିବ ବାରିରେ ତାକୁ ଚେଷ୍ଟା କରନ୍ତୁ ଖାଇବା ପାଇଁ।
ହୁଁ।
ପିତା ସାଙ୍ଗ ପୁରୁଣି ସାଙ୍ଗ। ମଦରଙ୍ଗା ଶାଗ ଏ ସବୁ ମିଶେଇକି ସବୁ ଅଛି ଯେତକ ବାାରିରେ ସବୁ ତୋଳିଆ ନ୍ତୁ ଅଲଗା ଅଲଗା କରିକି କରନ୍ତୁ। ଆଉ ଫୁଲ ଗଛ କଣ ଲଗେଇଛନ୍ତି?
ନାଇଁ ଫୁଲ ଗଛ ସେଇ ମନ୍ଦାର ଗଛଟେ ଅଛି। ଆଉ ମନ୍ଦାର ଫୁଲ ଆସୁଛି ପୂଜା ଆଉ।
ଆଉ ଗୋଟେ ଭୃଷଙ୍ଗ ଗଛଟେ ବାରି ପଛ ପଟେ ଲଗାନ୍ତୁ।
ମୁଁ ଲଗେଇଥିଲି କହିଁ ଯେ ଗାଈ ଖାଇଗଲା କି କଣ ଆଉ ଏବେ ଦେଖେ କଣ ହେଇଛି କି ନାହିଁ।
ଭୃଷଙ୍ଗ ଗଛତେ ଲଗାନ୍ତୁ ତାକୁ ଟିକେ ଜଗିଯିବେ ସେ ଛାତ ଉଞ୍ଚା ବଢିଗଲେ ଚିନ୍ତା ନ ରହିବନି ଛଅ ମାସ ଭିତରେ ଛାତ ଉଞ୍ଚା ହେଇଯିବ। କାହିଁକି ନା ସେ ମାଟି ଟା ଭୃଷଙ୍ଗ ଗଛ ଲାଗିବାକୁ ଭଲ ଆଉ ଗୋଟେ ଗଛ ହଉଛି ଯୋଉ ପାରିଜାତ ଫୁଲ। ଗଙ୍ଗଶିଉଳି କ ମୁଁ ସେଇ ଗଛଟି ବର୍ଷା ଦିନ ଆସି ତାର ଛୋଟ ଛୋଟ କୁଆ ଦବ ଦେଲେ ମୁଁ ତାକୁ ନେଇକି ଯିବି ଆପଣ ଲଗେଇବେ।
ଠିକ ଅଛି।
ହୁଁ ସେଟା ଯୋଉ ଆପଣଙ୍କ ପୁଅ କ ସବୁବେଳେ ଜର ହଉଛି ତାର ଯୋଉ ପତ୍ରକୁ ତିନି ଥନି ଦିନ କଣ୍ଟିନିଅସ୍ଲି ବାଟିକି ଦେବେ ବାରମ୍ବାର ସବୁଦିନ ସକାଳୁ ଖାଲି ପଟରେ ତା ଦେହ ସୁସ୍ଥ ରହ ହଉ ମତେ ଟିକେ ଗୋଟେ ଫୋନ ଆସୁଛି ମୁଁ ଟିକେ ଛାଡିକି ଆପଣଙ୍କୁ ଫୋନ କରୁଛି।
ଆଜ୍ଞା।